ଗୁଡ଼୍ ଆଫ୍ଟରନୁନ୍।
ହ୍ୟାଲୋ ମମ୍ୟାମ୍ ଗୁଡ଼ ଆଫ୍ଟରନୁନ୍।
ଆ କଣ ମୁଁ ଭଲ ଅଛି ଆପଣ?
ମୁଁ ବି ବଢିଆ ଅଛି।
ଆଉ କଣ କରୁଛନ୍ତି?
କିଛି ନାହିଁ ବାସ୍ ବସିଛି ଆଉ।
ଆଚ୍ଛା ଆଉ ଖାଇଲେଣି?
ଆ ହଁ ଖାଇଲେଣି ସରିଲାଣି। ଲଞ୍ଚ ସରିନି ବ୍ରେକ୍ଫାଷ୍ଟ ଟା ହେଇଛି କାଲି।
ହଁ ଓହୋ ଆଉ କଣ କରିଥିଲ ଆଜି ବ୍ରେକ୍ଫାଷ୍ଟରେ?
ବ୍ରେକ୍ଫାଷ୍ଟରେ ଆମର ଦହିବରା ହେଇଥିଲା ଆଜି ଘରେ ହିଁ କରାହେଇଥିଲା। ହ
ହଁ ହଁ ଘରେ କରୁଛନ୍ତି?
ହଁ ଘରେ କରାହେଇଥିଲା ଦହିବରା।
ଓହୋ ନିଜେ କରିଥିଲେ ନା ମାମା କରିଦେଇଛନ୍ତି?
ଆ ମାମା କରିଥିଲେ।
ହଁ ହଁ କେମିତି କଣ ରେସିପି ଟିକେ କୁହ ଆମେ ବି ଘରେ ବନେଇବୁ ଆଉ।
ହୁଁ ଆ ରେସିପି ଜାଣିବାକୁ ଚାହୁଁଛନ୍ତି? ଆ ଆପଣ ଗୋଟେ କାମ କରିବେ ଆ ଦହିବ ବରା କରିବାକୁ ଅ କିଛି ନହେଲେ ବି ଗୋଟେ ଦି ଦିନ ଏମିତି ଲାଗିଯାଏ ହିଁ। ଗୋଟେ ଦିନର ପ୍ରୋସେସ ନୁହଁ ସେଇଟା। ଆ ଦହି ବରା ବିରିଟାକୁ ଫାଷ୍ଟ ଆପଣ ବତୁରେଇ ଦେବେ ରାତିରେ ଶୋଇବା ଟାଇମରେ। ହ ରାତିଟା ସାରା ସେମିତି ହିଁ ବତୁରେଇକି ରଖିଦେବେ ନର୍ମାଲ ପାଣି ରେ ଆମର ଯେମିତି ନର୍ମାଲ ପାଣି ୟୁଜ୍ ହୁଏ ନର୍ମାଲ ପାଣି। ଗରମ ପାଣି କିଛି ନୁହଁ ବତରେଇକି ରଖିଦବେ ସକାଳେ ସେଇଟାକୁ ଉଠିକି ଗ୍ରାଇଣ୍ଡର କରିଦେବେ ବିରିଟାକୁ। ତାପରେ ସେଇଟାକୁ ବିରିଟାକୁ କୁ ଗ୍ରାଇଣ୍ଡର କରିସାରିକି ସେଇଟାକୁ ବି ସେମିତି ହିଁ ଛାଡିଦେବେ ଗ୍ରାଇଣ୍ଡର କରିସାରିକି। ତିନି ଦି ତିନି ଘଣ୍ଟା ଏମିତି ଛାଡିଦବେ। ସେଟା ଗ୍ରାଇଣ୍ଡର ହେଇଛି ନା ଟିକେ ଫୁଲିବ ସେଇଟାକୁ ତ ସେମିତି ଟିକେ ଛାଡିଦେବେ। ଛାଡି ଦେଇେ ସାରିବା ପରେ ଆପଣ ସେଇଟାକୁ ଅ ବରା ଛାଣିଦେବେ। ଯେମିତି କି ବୋଧେ ଆପଣ କେବେ କରିଥିବେ ବରା ଯେମିତି କି ଗୋଲ ସେଫ୍ ହେଇକି କି ମଝିରେ ପୁଣି ଛୋଟ ଗୋଲ ଦେଇକି ଛାଣିଦେବେ ତେଲରେ ହଁ। ଛାଣିଦେବେ ତେଲରେ ତେଲରେ ଛାଣି ସାରିଲା ପରେ ଆପଣ ଅ ଦହି ପାଣି ଦହିରେ ଟିକେ ସେଠି ଟିକେ ପାଣି ମିଶେଇଦବେ। - ତା ସହିତ ଆପଣ ସେଇଟାକୁ ଛୁଙ୍କ ଦେଇଦେବେ ଯେମିତି କିି ଫୁଟଣ ହେଇଗଲା ଆମର ଆ ତେଲ ତା ସହିତ ଯିବ ଆଉ ପୁଣି ମେସିଙ୍ଗା ପତ୍ର ଏମିତି କରିକି କିଛି ଆପଣଙ୍କ ହିସାବରେ ଆପଣ ଛୁଙ୍କ ଦେଇଦେବେ ସେଇଟାକୁ। ତାପରେ ସେଇଟାକୁ ପୁଣି ଆପଣ ରାତି ଟା ସାରା ରଖିବେ। ସେଇ ଯେ ସେଇ ପାଣିରେ ବରା ଟାକୁ ପକେଇକି ଆଜ ରା ରାତିଟା ସାରା ରଖି ସାରିଲା ପରେ ସେଟାକୁ ସକାଳେ ପୁଣି ଆପଣ କରିବେ ଯେମିତି କିି ଆ ଆଳୁ ଦମ ଆମେ ଯେମିତି କି କରୁ ଆଳୁ କଷା ଯେମିତି କିି ତା ସହିତ କିଛି ଖାଇବା ପାଇଁ କି ଆଳୁ ଟାକୁ ସିଝେଇକି ରଖିବା। ଉ ସିଝେଇକି ରଖି ସାରିଲା ପରେ ସେଟା ବି ପୁଣି ଆମେ ମସଲାରେ କଷିବା ଆଳୁଟାକୁ ଆପଣଙ୍କ ହିସାବରେ ଆପଣ ସେଇଟାକୁ କଟ୍ କରିପାରିବେ। କି ଆପଣ ଟିକେ ହାଲକା ଦଳି ପାରିବେ ଆପଣଙ୍କ ହିସାବ ରେ ସେଇଟା। ଟେଷ୍ଟ ହିସାବରେ ଆ ତାପରେ ଲୁଣ ପକେଇଦେବେ ସେଇଠି କିଛି ମସଲା ଆଡ କରିଦେବେ। ଆମେ ଯେମତି ତା ତରକାରୀ କରୁଛୁ ଆଳୁଦମ ତରକାରୀ ସେମିତି ହିଁ କରିଦେବେ। ତା ସହିତ ଆପଣ ଯଦି ଚାହିଁବେ କହିଲେ ଆପଣ ଗୁଗୁନି ବି ସେଇଠି ଆଡ କରିପାରିବେ ଏକ୍ସଟ୍ରା ଗୁଗୁନି ଲଗେଇକି ଆଉ ସର୍ଭ କରିଦେବେ। ସେଇଠି କିଛି ଚିପ୍ସ ଯିବ ଯେମିତି କି ମକା ଚିପ୍ସ, ସେଓ କି ଆପଣ ଚାହିଁବେ ଯଦି କଞ୍ଚା ଲଙ୍କା ପିଆଜ ଏମିତି କିଛି କରିକି ଆପଣ ସେଇଟାକୁ ହେଇଗଲା ରେଡି ଭଲ ଲାଗିଲା ଆପଣଙ୍କୁ? ହଁ ସବୁ ଠୁ ବହୁତ ବଢିଆ ବ୍ରେକଫାଷ୍ଟ ଟା ହଉଛି
ବ୍ରେକଫାଷ୍ଟ ଟା ହଁ।
ଆପଣ ଆରାମ ସେ ଏଇଟାକୁ ନେଇପାରିବେ।
ହଁ ମୁଁ ତ କାଲି ହିଁ ତାହେଲେ ପ୍ରିପେୟାର କରିବି ଆଉ। ମାନେ ମୁଁ ଦୋକାନରୁ ଆଣିକି ଖାଏ ନା।
ହଁ।
ନିଜେ କେବେ ବନେଇନି ଆଉ।
ତାଠୁ ଭଲ ଆମେ ଯଦି ଘରେ ଯଦି ଆମେ କିଛି ରେସିପି କରୁଚୁ ତାହେଲେ ଆମେ ନିଜେ ବି କିଛି ଶିଖିପାରିବା ସେଇ ତାପରେ ଆମର ବି କିଛି ବଜେଟ ହେଲେ ବି ବଞ୍ଚିଯିବ।
ବଞ୍ଚିଯିବ ଆହୁରି ସମସ୍ତେ ବି ଖାଇପାରିବେ।
ହୁଁ, ହୁଁ ବାହାରୁ କିଣିକି ଆଣିଲେ ଆମ ଜଣଙ୍କ ପାଇଁ କିି ହିଁ ଆଣି
ଜଣଙ୍କ ପାଇଁ ଦି ଜଣଙ୍କ ପାଇଁ ଆଣିଥାଉ ଏଟାକୁ ଯଦି କରିଦେବ କଲେ ସମସ୍ତେ ଫ୍ୟାମିଲି ସମସ୍ତେ ଖାଇ ବାଣ୍ଟ ଫ୍ୟାମିଲି
ଭଲ ଆଁ ଆଉ ଏବେ ବି ଖରା ଦିନ ସେଟା ହିଁ ଖାଇବା କଥା ଆଉ ତ ସେ ଟିଫିନ ଜଳଖଆ ତ ଆଉ ଇଛା ହିଁ ହଉନି।
ଆପଣ ଦେଖୁଥିବେ ଗ୍ରୀଷ୍ମ ଋତୁରେ ପ୍ରାୟ ସମସ୍ତେ ଦହିବରା ଖାଉଥିବେ ଆପଣ ଯୋଉଠି ବି ଦେଖିବେ ଷ୍ଟଲ ଦହିବରର ହିଁ ପଡିଥିବ ଏବେ ତ ଘରେ ଘରେ ହିଁ ପ୍ରାୟ ସମସ୍ତେ ବନେଇକି ଖାଇ ଦଉଚନ୍ତି ଦହିବରା। ଆଉ ଏଇଟା ତ କଟକ ରେ ବହୁତ ଫେମସ କଟକରେ ତ ଆପଣ ଦେଖିବେ ଫେମସ କଣ କହିଲେ ଦହିବରା
ଦହିବରା ଆମ ଓଡିଶାର ତ ଫେମସ ଦହିବରା ଆଉ ଯେଉ ଭି ଗଲେ ପଚାରୁଚନ୍ତି ନା ଓଡିଶାର କଣ ଫେମସ କଲେ ଦହିବରା
ଆଁ?
ହୁଁ ଏଟା ବି ତ କଣ ମାର୍ଚ୍ଚ ଏକ ର ବୋଧେ ଦହିବରା ଦିବସ ନା ମାର୍ଚ୍ଚ ଏକ ହଁ।
ହଁ ବହୁତ କିଛି ଜାଣିଛନ୍ତି ତାହେଲେ ଦହିବରାକୁ ନେଇକି କରିନାହାନ୍ତି କେବେ ହେଲେ ଜାଣିଛନ୍ତି ଯେ ଦହିବରା ଦିବସ କେବେ ବହୁତ ବଢିଆ କଥାଟେ କହିଲେ ଦହିବରା ଦିବସଟା
ହଁ ଆଉ ଓଡିଶାର ଫେମସ ଖାଦ୍ୟ ଦହିବରା କହିଲେ ତ ସେଠି ର ବି ଦିବସ ଅଛି ନା ନାଇଁ ରହିବରା ଦିବସ ଏମତି ଆଉ।
ଦହି ଦେହ ପାଇଁ କି ବହୁତ ଅଲଗ ଖାସ କରିକି ଗ୍ରୀଷ୍ମ ଋତୁରେ ହଁ ଦହି ଆଇଟମ ଆମ ଦେହ ପାଇଁ କି ତ ବହୁତ ଭଲ। ଯେମିତି କି କ୍ୟାଲସିୟମ ବି ମିଳି ଯାଏନା ସେଇଠୁ
ହଁ ହଁ। ଆଉ ଏବେ ଯାହାବି ମାନେ ଖାଇଲା ଟାଇମ୍ ରେ ସାଲାଟ ବି କରୁଚୁ ଦହି ତ ପକଉଚୁ ନା ନାଇଁ ସାଲଟ୍ ରେ ଦଇ ପଖାଳ ବି ଖାଉଛୁ।
ହୁଁ ଦହି ବାଇଗଣ ହେଇଗଲା ଦହି ଛୁଙ୍କ ହେଇଗଲା ଆମେ ଆ ସେଓ ବୁନ୍ଦି ଯୋଉ ବୁନ୍ଦିକୁ ନେଇକି ଆମେ କିଛି ଦହିରେ ଆଡ କରିକି ଆମେ ସେଟାକୁ କିଛି ଖାଇ ଥାଉ ସାଲେଟ୍ ୟୁଜ୍ କରିଥାଉ ଦହି ପ ପଖାଳ ୟୁଜ୍ କରିଥାଉ ଆ ବହୁତ କି ଛି ଆମର ଦହି ଆଇଟମ୍
ଭଲ ଆଁ ଆଉ ଆମେ ବି ମାନେ ଖରା ଦିନ ପାଇଁ ଗ୍ରୀଷ୍ମ ଋତୁର ଦହି ପଖାଳ ମାନେ ବହୁତ ଭଲ ଅଛି ଖାଇବାକୁ।
ହୁଁ। ଏବେ ତ ସ୍ପ୍ରେଡ଼୍ ବି ହେଇଗଲାଣି ଆଗରୁ ତ ଓଡ଼ିଶାରେ ହିଁ ସୀମିତ ଥିଲା ଯେ ପଖାଳକୁ ନେଇକି ଯେ ଦହି ପଖାଳୁ କରିକି ହେଲେ ଏବେ ତ ବାହାରେ ବି ସ୍ପ୍ରେଡ ହେଇଗଲେ ଆଣି ଯେ ଦହି ପ ପଖାଳ ଛୁଙ୍କ ଦେଇକି ଲୋକ ଖାଉଚନ୍ତି ଆମର ଦେଶୀ ଖାଇବା ଆଳୁ ଚଟଣି ଯେମିତି କିି ନେଇକି ଖାଉଚନ୍ତି ବୋହୁତ୍ ବଢିଆ।
ଏବେ ଆଉ ତରକାରି ଏଗୁଡାକ ଖାଇବାକୁ ଭଲ ଲାଗୁନି। ଦଳା ଫଳା ଜିନିଷ ହିଁ ପଡା ପଡା ଜିନିଷ ହିଁ ଭଲ ଲାଗଚି ଖାଇବାକୁ। ପକାଳ ଭାତ ହେଇଥିବ ଆଳୁ ଦଳା। ହଁ ସେମତି ହିଁ ଖାଇବା।
ଆପଣଙ୍କୁ କିଛି ଯଦି ରେସିପି ଆସୁଛି ତାହେଲେ କୁହନ୍ତୁ ମତେ ବି ବୋଧେ ମୁଁ ସେଇ ରେସିପି ବି ଜାଣିନଥିବି ଆହୁରି ମୁଁ କିଛି ଜାଣିପାରିବି।
ହଁ ରେସିପି କଲେ ଆ କୋଉ ରେସିପି ବିଷୟରେ ଜାଣିବି? ମୁଁ ତ ଏତେ ରୋଷେଇ କରେନି ମା କରିଦଉଛନ୍ତି। ମୁଁ ତ ଜାଣିଛି ମାନେ ନର୍ମାଲ ଖାଇବା ଆଉ। ମାନେ କୋଉଟେ ନନଭେଜ ନା ଭେଜ୍ ରେ?
ହ ଭେଜ୍ ରେ।
ଭେଜ୍ ରେ, ଭେଜ୍ ରେ ଏମିତି ପଖାଳ ଭାତ ଆଳୁଦୋଳା, ପାମ୍ପଡ଼, ବାଇଗଣ ଚକଟା।
ହୁଁ।
ଉଁ ନର୍ମଲ୍ ଖାଦ୍ୟ ହିଁ। ନନ୍ଭେଜ୍ ରେ ଚିକେନ୍, ଚିକେନ୍ କଷା ହିଁ ଭଲ ଲାଗୁଛି।
କରୁଛନ୍ତି କେବେ?
ହଁ ଚିକେନ୍ କଷା କରିଛି।
କେମିତି କରନ୍ତି?
ଚିକେନ୍ କସାଟା।
ହୁଁ।
ଫାଷ୍ଟ ଚିକେନ୍ ଆଣୁଛ, ଆଣିକି ଚିକେନ୍ ଟା ଧୋଇ ଦେଇେକି ମ୍ୟାଗେନେଟ୍ କରିକି ରଖୁଛ। ଦଶ ପନ୍ଦର ମିନିଟ୍ ଗଲା ପରେ। ଆ ପକୋଡା ଟାଇମ୍ ପକୋଡା ତ ଅଲଗା କରୁଛ କରାହେଉଛି, ମାନେ ଚିକେନ୍ ପକୋଡା ମାନେ ଚିକେନ୍ ଘସଣା ତାପରେ ତେଲ ଉଁ ତେଲ ବସେଇଲା ପରେ ଟିକେ ଚିନି ଅଳ୍ପ ଚିନି ଟିକେ ପକଉଛୁ ମାନେ ଟିକେ କଲର ଆସିବା ପାଇଁ। ଆଉ ତ ପତ୍ର ପଡି ସାରିଲା ପରେ ପିଆଜ ଯାହା କଟାଇଥିବ ପିଆଜ ପକେଇ ଦଉଛୁ। ଆଉ ପିଆଜ ଟିକେ ସିଝି ଗଲା ପରେ ଯାହାବି ମାନେ ପେ ମାନେ ଗ୍ରାଇଣ୍ଡିଙ୍ଗ କରାହେଇଥିବ। ଜିରା ଧନିଆ ଆହୁରି ଏମିତି ଯାହାବି ସବୁ ରସୁଣ ଅଦା ଏଗୁଡାକ ତାପରେ ମସଲା ପକେଇ କି ମସଲା ଟିକେ ସିଝି ସାରିଲା ପରେ, ଯେଉଁ ମ୍ୟାରିନେଟ୍ କରିକି ଚିକେନ୍ ଟା ରଖି ଥାନ୍ତୁ କି ସେଟା ପକେଇ ଦଉଛୁ। ମୁଁ ତ ସେମିତି ହିଁ କରେ। ହୁଁ। ପକେଇ ଦେଉଛୁ, ତା ପରେ ଲୁଣ ତ ପକେଇବ ନା ମସଲା କସିଲା ଟାଇମ୍ ରେ ହିଁ ଲୁଣ ପକେଇଦେବୁ ହେଲା।
ସେଠି ଲୁଣ ହଳଦୀ ସବୁ ଏଗୁଡାକୁ ପକେଇଦବ, ତା ପରେ ମସଲା ଯେତେବେଳେ ସିଝିଯିବ ଚିକେନ୍ ପକେଇଦବ। ଚିକେନ୍ ତାପରେ ଘୋଡେଇକି ରଖି ଦେଇେଇଥିବ ତାପରେ ସିମ୍ ରେ ରଖ ବେଶ ସେ ହାଇରା ଦେଲେ ପୁଡିଯିବ ଏମତି ଆଉ
କରିକି ତାହେଲେ ଫ୍ୟାମିଲି କୁ ଦେଇଚ ନ
ହଁ ଦେଇଛି ନିଜେ ବି ଖାଇଛୁ ଆହୁରି କୁଆଡେ ଭୋଜି କରିବା ପାଇଁ ଯାଉଥିଲୁ ମାନେ ନିଜ ରୋଷେଇ କରୁଥିଲୁ ଆଉ
ବହୁତ ଭଲ କଥା ଆପଣ ଏତିକି ତ କରିପାରୁଛନ୍ତି
ହୁଁ ହୁଁ ଏ ଚିକେନ କସା କଣ ଚିକେନ ଏବେ ମାନେ ଆ ଶାଗ ଯେମତି ଭାଜୁନୁ କି ସେମିତି ଚିକେନ ନେବେ ମାନେ ସେତିକି ଇଜି ଲାଗିଗଲାଣି ହିଁ କିନ୍ତୁ ମଟନ କେବେ ରୋଷେଇ କରିନି ଆଉ
ଫ୍ୟାମିଲି ଯଦି କିଛି ଯଦି ଗେଟ୍ ଟୁଗେଦର ବି ଯଦି ହଉଛନ୍ତି କି ଫ୍ରେଣ୍ଡସ ଟୁଗେଦର ହଉଛନ୍ତି କହିଲେ ଖାଲି ନନ୍ଭେଜ୍ କୁ ପ୍ରାୟ ହେଇଯାଆନ୍ତି ଯେମିତିକି ଚିକେନ୍ ଫାଷ୍ଟ ଯୋଉ ୱାନ ନମ୍ବର ୱ ରହୁଛି ଯେମିତି କି ଚିକେନ ଅର୍ଡର କରିବାକୁ କୋ କୋଉଠିକୁ ଯାଉଛନ୍ତି ଚିକେନ ଆଣିବା ରୋଷେଇ ରୋଷେଇ କରିବା ମିଶିକି ଖାଇବା ଚିକେନ ଉପରେ ହିଁ ପ୍ରାୟ ଯାଇଥାଏ।
ହଁ
ଭଲ କଥା ଆପଣ
ହଁ ଆମେ ଯୋଉ ଫିକ୍ସ ଯୋଉ କରିବାକୁ ଯାଉଛୁ ମାନେ ଆମର ସାଙ୍ଗମାନେ ଫ୍ୟାମିଲି ଭୋଜି ତ ଫାମିଲି ଭୋଜିରେ ଯଦି ଯିବୁ କହିଲେ ଘରେ କରିଦଉଛନ୍ତି ମାନେ ରୋଷେଇବାସ। ମା, ଖୁଡି ଯେ ତିକି ଯାଇଥିବେ ତାଙ୍କେ ସବୁ ରୁଷେଇ କରିବେ ନା ଆରେ ଆମର ଯଦି ସାଙ୍ଗସାଥିରେ ସମସ୍ତେ ଯାଇଥିବୁ କହିଲେ ଆମେ ନିଜେ ରୋଷେଇ କରୁଛୁ ନା।
ସବୁ କିଛି କରିକି ମାନେ ଗୋଟେ ମଜାମସ୍ତି କରିକି ଆସଛୁ ସେଇଠୁ ତ ଆଦତ ହେଇଗଲାଣି ରୋଷେଇ କରିବାର ଆଉ।
ମୁଁ ତ କେବେ କରିନି ବହୁତ ଭଲ ହେଲା ଆପଣ ଗୋଟେ ରେସିପି ବି ଜଣେଇବେ ଆହୁରି ମୋଠୁ ବି ଆ ପଣ କିଛି ରେସିପି ଜାଣିପାରିଲେ ଆହୁରି ଆପଣଙ୍କର ଏଇଟା ଉପକାରରେ ଆସିବ କହିକି ଆଶା କରୁଛି ମୁଁ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି।
ହଁ ହଁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ।